ମ୍ୟାଡମ୍ ନମସ୍କାର।
ନମସ୍କାର ଶୁଭ ସକାଳ।
ଶୁଭ ସକାଳ କେମ୍ ତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଆପଣଙ୍କ ପରିବାରରେ ସମସ୍ତେ ଭଲ ଅଛନ୍ତି ତ?
ହଁ ପରିବାରରେ ସମସ୍ତେ ଭଲ ଅଛନ୍ତି ଠିକ୍ ଠାକ୍ ଅଛନ୍ତି ଆପଣଙ୍କର?
ହଁ ମୋର ବି ସମସ୍ତେ ଠିକ୍ ଠାକ୍ ଅଛନ୍ତି ହେଲି ଟିକେ ବାବାଙ୍କର ସ୍ୱାସ୍ଥ୍ୟଗତ ସମ୍ପୂର୍ଣ ଯେହେତୁ ତାଙ୍କର ବୟସ ବୃଦ୍ଧି ପାଇଲାଣି ତା ପାଇଁ ତାଙ୍କର ଆଣ୍ଠୁଜନିତ ସମସ୍ୟା ଟିକେ ଲାଗି ରହିଛି ତା ପାଇଁ ମୁଁ ଚିକିତ୍ସା ବି କରୁଚି।
ଓ ହଁ ବୟସ ହେଲା ପରେ ତ ଟିକେ ଟିକେ ବାହାରୁଚି ଆଉ ରୋଗ ଯାକ। ସେଇଟା ହଉଚି ଆଉ ଦେଖନ୍ତୁ ଆପଣ ଠିକ୍ ସେ ତାଙ୍କର ଚିକିତ୍ସା କରାନ୍ତୁ ଖାଇବା ପିଇବା ଟିକେ ଭଲସେ ଦେଖନ୍ତୁ ଆଉ ଟିକେ ଯେହେତୁ ଆଣ୍ଠୁ ଯନ୍ତ୍ରଣା କ ଥା କହୁଛନ୍ତି ଟିକେ କହୁଥିବେ ନା ଡକ୍ଟର ଚଲାଚଲି କରିବା ପାଇଁ ବି? ନାଇଁ ବ୍ୟାୟାମ୍ ପ୍ରତି କିଛି ଗୋଟେ କହୁଥିବେ।
ହଁ ସେଟା ବ୍ୟାୟାମ୍ ବି ତାଙ୍କୁ ଭୋର୍ ସକାଳୁ ଉଠି ବ୍ୟାୟାମ କରୁଛନ୍ତି ମୁଁ ବି ତାଙ୍କୁ ନେଇକି ଫିଜିଓଥେରାପି ସେଣ୍ଟର ନେଇକି ମୁଁ ନେଇକି ଯିଏ ତାଙ୍କର ସେଠି ବି କରାଉଛି
ହଁ ହଁ ହଁ ଆଉ ଦେଖନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଉପରେ ତାହେଲେ ଭଲସେ ଟିକେ ଧ୍ୟାନ ଦିଅନ୍ତୁ ଆଉ
ଆଜ୍ଞା ଆଜ୍ଞା
ନା ବୟସ ହେଲା ପରେ ତ ରୋଗ ଜାଗ ସବୁ ବାହାରିବ ଏକା
ହଁ ଏବେ ବି ସ୍ୱାସ୍ଥ୍ୟ ବ୍ୟବସ୍ଥା ନିହାତି ବୟସ ଅନୁସାରେ ବାହଛି ଏବେ ଦେଖୁ ଏବେ ଯୋଉ ପାଣିପାଗର ପରିବର୍ତ୍ତନ ହଉଛି ଲୋକଙ୍କୁ ଥଣ୍ଡା ଜର ଖାସ ଏଇଟା ବି ଲାଗି ରହିଛି ଗୋଟେ।
ହଁ ସେଇୟା ପାଣିପାଗ ତ ପରିବର୍ତ୍ତ ପାନିପା ଯୋଗୁଁ ପୁରା ମାନେ ଥଣ୍ଡା ତ ପ୍ରାୟ ଲୋକଙ୍କୁ ହଉଛି ପୁରା
ଆଜ୍ଞା ଅ ବସ୍ ଆପଣଙ୍କ ପାଗ ଆଜି କେମିତି ଅଛି?
ଏପଟେ ଏପଟେ କାଲି ରାତିଠୁ ମାନେ ସନ୍ଧ୍ୟା ବେଳଠୁ ପୁରା ଜୋର ବର୍ଷା ହଉଛି ଯେ ହଉଛି ଯେ ଟିକେ ପାହାନ୍ତି ଆଡକୁ ଟିକେ ଛାଡିଥିଲା। ଏବେ ପୁଣି ସକାଳଠୁ ପୁଣି ଆରମ୍ଭ ମାନେ ଯୋଉ ଲାଗିଛି ଝଡ ଟା ପୁରା ଲାଗିଛି
ତାହେଲେ ମୌସୁମୀ ଆସିଗଲା।
ହଁ ମୌସୁମୀ ଆସିଗଲା ଆପଣଙ୍କର ସେପଟେ କଣ ହଉଛି?
ହଁ ଆମର ଏଇ ଏବେ ଆଜି ରାତିରେ ବି ବର୍ଷା ହଉଥିଲା ଏବେ ବର୍ଷା ନାହିଁ କିନ୍ତୁ ପାଣି ପାଗ ତିକେ ପ୍ରତିକୂଳ ଅଛି ଯେମିତି ବର୍ଷା ହବାର ସମ୍ଭାବନା ଅଛି। ତ ଭଲ ଲାଗୁଛି କାରଣ ଲୋକ ଚାଷବାସ କରିବେ ନିହାତି ଭାବରେ ଜଳ ଦରକାର ହେବ ତ ବୃଷ୍ଟିପାତ ହବା ଦ୍ୱାରା ବି ଇଏ ହଉଛି ତା ସହ ଗୋଟେ ଗରମରୁ ମୁକ୍ତି ପାଇଲେ ଆମେ।
ହଁ ଗରମରୁ ମୁକ୍ତି ପାଇଲେ ନହେଲେ ଏବେ ବି ଦି ତିନି ଦିନ ପୂର୍ବରୁ ପ୍ରବଳ ଗୁଳୁଗୁଳି ହଉଥିଲା ବହୁତ୍ ଖରା ହଉଥିଲା।
ଖରା ସକାଳେ ଖରା ହଉଥିଲା ସନ୍ଧ୍ୟାବେଳେ ବର୍ଷା ହଉଥିଲା ଏଇ ଟାଇପ ର ହଉଥିଲା।
ହଁ ସେମିତି ହେଇକି ତ ପୁରା ଗୁଳୁ ଗୁଳି ହେଇକି କେମିତି ଗରମ ଲାଗୁଥିଲା ଆଉ ଜୋର ରେ
ଯାହାଦ୍ୱାରା କିି ଆମେ ଫ୍ୟାନ ବା କୁଲର ଏୟାର କଣ୍ଡିସନର ଆମେ ତ ସେଗୁଡାକ ୟୁଜ ବୋଲେ ବ୍ୟବହାର ବହୁତ ମାତ୍ରାରେ କରୁଥିଲେ। ଯାହାଦ୍ୱାରା ବିଦ୍ୟୁତ୍ ର ର ବ୍ୟବହାର ବି ବହୁତ ହଉଥିଲା ତ ଏବେ ଯେହେତୁ ବର୍ଷା ହେଲା ତ ୟା ଟିକେ କମିବ ବିଦ୍ୟୁତ ସଞ୍ଚୟ ପାଇଁ ଆମେ ଟିକେ ଧ୍ୟାନ ଦବା ବି ଦରକାର।
ବିଦ୍ୟୁତ୍ ସଞ୍ଚୟ ହେଇପାରିବ ତାପରେ ଏବେ ବର୍ଷା ଦିନରେ ଜଳ ସଞ୍ଚୟ ବି ହବ। ଲୋକମାନ ଏସି ର ବହୁତ୍ ପରିମାଣରେ ବ୍ୟବହାର କରିଥିଲେ କରୁଥିଲେ ନା ସେଥିପାଇଁ ପରିବେଶ ଉପରେ ବି ବହୁତ ପ୍ରଭାବ ପଡୁଥିଲା ସେଇ ଜିନିଷ ଟା ବି ଟିକେ କମିବ ଆଉ।
ହୁଁ ଠିକ୍ କହିଲେ ତା ସହିତ ଆମର ଆ ଯୋଉ ବିଦ୍ୟୁତ ବ୍ୟବହାର ପାଇଁ ବି ନିୟମ ଯେମିତି ସୋଲାର୍ ସୌର ଶକ୍ତି କୁ ବି ଗୋଟେ ନୂଆ ନବୀକରଣ ରୂପ ବୋଲି ଲୋକ ଦେଲେଣି ଏବେ।
ହଁ ହଁ ସୌରଶକ୍ତିରେ ଏବେ ବହୁତ ଜିନିଷ ହେଲାଣି ମାନେ ସେ ଯୋଉ ପାଣି ପମ୍ପ ଯୋଉ ପାଣି ଉଠଉଛନ୍ତି ତାପରେ ଅ ବିଦ୍ୟୁତ ଲାଇଟ ତ ମିଳୁଛି ତାପରେ ଖାଇବା ଯୋଉ ବନଉନାହାନ୍ତି ମାନେ ଯୋଉ କଣ କହୁଛନ୍ତି ସେଟା ଇଣ୍ଡକ୍ସନ ଯାଗ ଯୋଉ ଆସୁଛି ଆମର
ଆଜ୍ଞା
ସେଇଟା ବି ସୋର ଶକ୍ତିରୁ ବି ସେ ଖାଇବା ବି ବନା ହଉଛି ଲାଇଟ ବି ହଉଛି ତାପରେ ପାଣି ପମ୍ପ ଯୋଉ ଉଠଉଛନ୍ତି ସେଇଟା ବି ପାଣି ଫମ୍ ଯୋଉ ପାଣି ଉଠଉଛି ସେଇଟା ବି ସୋଲାର ରୁ ହଉଛି। ଏବେ ତ ଗାଁ ଯାକର ଯୋଉ, ଆଜ୍ଞା
ପ୍ରତି ଘରେ ଘରେ ସୋଲାର ଲାଗିଲାଣି ଏ ଲୋକ ବି ସଚେତନ ହେଲେଣି ଯାହା ଦ୍ଵାରା କି ତାଙ୍କର ବିଜୁଳିର ଅ ସଞ୍ଚୟ ହଉଛି ତା ସ ସେମାନଙ୍କର ଆର୍ଥିକ ସ୍ଥିତି ବି ସୁଦୃଢ ହଉଛି।
ଆଜ୍ଞା ଆଉ ୟା ଦ୍ଵାରା ଆମର ଏନଭାରମେଣ୍ଟ ଉପରେ ବି ତାର କିଛି ପ୍ରଭାବ ପଡୁନି।
ହଁ ତା ଇଏ ପାଇଁ ଭଲ ଟିକେ ଆମର ଅ ଇଏ କଣ? ବିଦ୍ୟୁତ ସଞ୍ଚୟ ହଉଛି ତା ସହ ଲୋକ ଆପଣ ଯେମିତି କହିଲେ ଚାଷ ବାସରେ କାମରେ ୟୁଜ୍ ହଉଛି ଯାହାଦ୍ଵାରା କି ଚାଷୀ ମାନେ ବି ଭଲ ଚାଷ କରିପାରୁଛନ୍ତି। ଇଏ ସେଇଟା ବି ଗୋଟେ ଭଲ ପଏଣ୍ଟ ବୋଲେ ୟେ ବିଦ୍ୟୁତ ୟେର ତା ସହିତ ଆମର ଯେମତି କହିଲେ ରୋଷେଇ ବାସରେ ବି ବିଦ୍ୟୁତ ସାହାଯ୍ୟ କରୁଛି ଏବେ।
ଆଜ୍ଞା।
ତ
ସଲାର ସୋଲାରେ ବହୁତ ପୋକ କିଛି ହେଲାଣି ଏବେ ତ ଆଗରୁ ଖାଲି ଲାଇଟ୍ ଟା ଆସୁଥିଲା।